ହାଲୋ। ହଁ! କ'ଣ କରୁଚ?
ଏଇ ଖିଆ ପିଆ ସଇଲା। ଏବେ ମଜା ମଜି ସଇଲା, ଆସିଲି ଶୋଇବାକୁ ଆସ୍‌ଚୁ ଆଉ। ଶୋଇନୁ ମୋବାଇଲ ଦେଖା ଦେଖି ଚାଲ୍
ହଁ!
ଛୁଆ ତା'ଙ୍କର ଖାଇ ଖୁଆ ସାର୍ଲେଣି। ଆଁ, ସେ ବାପା ତା ଭୋଜି ଖାଇକି ଆସ୍‌ଥିଲେ। ଗୋଟେ ଗାଁ ପାଖରେ ଗୋଟେ ଗାଁ ଅଛି, ଥିଲା ବାହାହରିଆ ଭୋଜି ଗୋଟେ। ଯାଇଥିଲେ ଭୋଜି ଖାଇବାକୁ। ଭୋଜି ଖାଇକି ଆସ୍‌ଲେ ଆମେ ଆମର ଖାଇଦେଲୁ ନା
ହଁ।
ହୁଁ।
ରୋଷେଇ?
ରୋଷେଇ କରିଥିନି ସେ ଚିକେନ କରିଦେଇଥିନି ଆଉ ମୋ ଝିଅ ଜିଦିଗଲା ତାର ଇ ଇଟିଲି ଦିଟା କଲି ସେ ଇଟିଲି ଖାଇଲା ମୋ ପୁଅ ଭାତ ଖାଇଲା ଆମେ ମା ଝିଅ ପିଠା ବା ଖାଇଲୁନୁ।
ହଁ ବ।
ହୁଁ।
ଆଉ ସବୁ ଘରେ ଖାଇସାରିଲେଣି?
ହୁଁ। ଖାଇସାରିଲେଣି ଆମେ ଖାଇକି ଖାଇ କରି ବାସନ ଆମର ବାସନ ଅଛି। ବାସନମାଜିକି ସେ ହାଣ୍ଡି ଶାଳ ସବୁ ପୋଛା ପୋଛି କରି କରି ଆଇକି ଆସିନି ମେଡିସିନ ମୋର ଖାଇବା ରେଗୁଲାର ମେଡିସିନ ଖାଇକି ଆସିନି ମେଡିସିନ। ଏଇ ବା ଦି ଚାରି ଦିନ ଦିନି ତଳେ କଟକ ଯାଇଥିନି ଆ ଟ୍ରେନରେ ଗଲୁ ଟ୍ରେନ ରେ ଆସିଲୁ। ତଥାପି ଟ୍ରେନ ଲେଟ ହେଲା ଯେ ସନ୍ଧ୍ୟା ହେଇଗଲା ଆସୁ ଆସୁ ପୁରା। ହୁଁ।
ମେଡିକାଲ କାମ ସେଇଆ
ମେଡିକଲ କାମ ସେଇଆ। ହ ତାପରେ ରିପୋଟ ଫିପୋଟ ଟିକେ ବାହାରିଲା ତ ଲେଟ୍ ହେଇଗଲା।
ହଁ ସେୟା କେତେବେଳେ କାମ ସରିବ କଣ ହବ ହେ କଥା ଜାଣିନି।
ସେୟା ବା। ଖିଆ ପିଆ ସରିଲାଣି ନା ସାରିନ।
ହଁ ଖିଆ ପିଆ ସରିଗଲାଣି।
ସାରିଲାଣି?
ଆଜ୍ଞା।
ଉଁ ହୁଁ।
କଣ ରୋଷେଇ କରିଥିଲ?
ରୋଷେଇ ହେଇଥିଲା ସେ ଚିକେନ ହେଇଥିଲା।
ଓହ ହେଲା ଚିକେନ ଆଣିଲେ କଲ ଆ
ଓ ନା ବାପା ଯାଇକି ନେଇ ଆସି ଥିଲା।
ଅ ହ। ଆଜି ତ ବାର ସବୁ ଆଡେ ସେ ଆଉ ଆଜିିକାଲି ଯ ବାପା ମା ଛୁଆ ଯେତିକି ନ ଚାହୁଁଛନ୍ତି ଆଇଁଷ ମାଂସଶ ସେ ବାର ହେଲା ମାନେ ଛୁ ଛୁଆ ଜାଣି ଦଉଛନ୍ତି ଶୁକ୍ରବାରେ, ରବିବାରେ। ବୁଧବାର ଏ ତିନିଟା ବାର ଆସିଲା ମାନେ ଛୁଆ ଆଗତୁରୁ ଅର୍ଡର କରିଦ କରି ଦଉଛନ୍ତି ବାପ ଚିକେନ ଆଣ କି ମାଛ ଆଣ ଯାହାହେଲେ ଆଣ।
ହଁ।
ଆଜିିକାଲିିକା ଛୁଆ।
ହୁଁ।
ଏ ରଜ କୁ ଯାଇଥିଲ ନା ତମ ଗାଁ ଆଡେ।
ନା ମ ମୁଁ ଯାଇନି ରଜ କୁ।
ହୁଁ ମୁଁ ଯାଏ ପ୍ରତ୍ୟେଆକ ବର୍ଷ ଯେ ବର୍ଷେ ଯାଇନଥିନି ତା ପରେ ଯାଇଥିଲି। ରଜ ପ ଏ ଗାଁରେ ବି ଭଲ ମହୋତ୍ସବ ହେଲା ରଜ ମହୋତ୍ସବ ହେଲା। ସବୁ ଛୁଆ ତାଙ୍କର ଦୋଳି ପନ୍ଦର କୋଡିଏ ପଟା ଦୋଳି ସେ ଦୌଡା ଦୋଳି। ବାଉଁଶ ଦୋଳି କଣ ସବୁ ଲଗେଇ ଦେଇଥିଲେ।
ନା ରଜ ମହୋତ୍ସବ ତ ସେଇ କଣ ଖାଇଦୋଳି ଚକରି ଦୋଳି କଟା ଦୋଳି।
ହଁ ଆଉ ଲଗେଇ ଦେଇେଥିଲେ ସେ ଆମେ ଯାଇ କି ସେ ସନ୍ଧ୍ୟା ବେଳିଆ ଖେଳୁ ଖରାଳିଆ ସନ୍ଧ୍ୟାବେଳିଆ ଖେଳୁ ଟିକେ ଟିକେ ସବୁ ସ୍ତ୍ରୀ ଲୋକ।
ହୁଁ ଆ କେତେ ଗୋରେ କୁଆଡୁ ମୁଁ ଖାଇଲିନି
କଣ କହିଲ?
ମୁ ଦୋଳି ଫୋଳି ଖେଳେନି ହେଡା ମ ମୁଣ୍ଡ ବୁଲାଏ।
ମୁଣ୍ଡ ବୁଲେଇବ ନା ନା ଖେଳୁ ଯା
ବସିବି ମାନେ ସେ ଖାଇଦେଲେ ଚକେଇ ଦେଲି ଦେଖିଲେ ତ ମ ମୁଣ୍ଡ ବୁଲେଇବ ବଶିବି କଣ।
ପିଠାପଣା କଣ କରିଥିଲ ନା ରଜରେ?
ହୁଁ ପିଠା ହେଇଥିଲା।
ହୁଁ ଆମର ତ ମୁଁ କରେ ଯେମତି
ପିଠା କାକରା ଫାକରା କରେ, ସେ ତ କିଛି ହବନି ଆମର ଏଠି
ଅଛନ୍ତି କଦଳୀ ଠାକୁର, ତାଙ୍କ ପାଖରେ ଭୋଗ ନହେଲା ଜା ଯ ପିଠା ଆଗେ ବର୍ଷକୁ ଥରେ ଭୋଗ ହବ ତାପରେ ବର୍ଷା ସାରା ପିଠା ହବ। ଆର ବର୍ଷ ଏ ବର୍ଷ ତ ହେଇପାରିଲାନି ଛୁତିକା ନା କଣ ଗୋଟେ ହେଇଥିଲା। ଥି ପାଇଁ ହେଇ ପାରିଲାନି ଯନ୍ତାଳ। ରନ୍ତନ ଢେରା ଢେରା ହେଇପାରିଲାନି ଯେ ସେ ଆଉ ଏ ବର୍ଷ ସାରା ପିଠା କିଛି ଖିଆ ହେଇପାରୁନି। ଦୀପାବଳି ଗଲା। କିଛି କରି ହେଲାନି ଖାଲି ସେଇ କ୍ୟାଣ୍ଡେଲ ଫ୍ୟାଣ୍ଡେଲ ଟିକେ ଜାଳିଦେଲେ। ଆଉ କିଛି କରି ହେଲାନି ପିଠା ପିଠା। ଛୁଆଙ୍କର କୁଆଁରପୁନେଇଁ ଗଲା। କିଛି ହେଇପାରିଲାନୀ।
ସେଟା
ହଁ।
ଏଇ ରଜରେ ଯୋଉ ଗରମ ପିଠା କଣ ଖାଇବୁ ଭାତ ଖାଇବୁ ଶାନ୍ତି।
ହଁ ବା ରଜରେ ବି ଏ ବର୍ଷ ପ୍ରବଳ ଗରମ ହେଲା ପଛରେ ହେଲା ଥଣ୍ଡା ପାଗ ଆଗରୁ ଦେଇ ଦେଲା ଭଲ ଥ ରଜ ପାଗ କିନ୍ତୁ ରଜରେ ଠିକ ମଝା ମଝିରେ ରଜରେ ହେଇଗଲା ଟା ଜୋର ଗରମ୍ ପ୍ରବଳ ଗରମ। ଗୁଳି ଗୁଳି ଯୋଉ ଗରମ ବାବାରେ ଆମେ ସେମିତି ସେଇ ଖାଲି ପୁରୀ ଗୁଗୁନି ଫୁଗୁନି କରି କରିଦେଇଥିଲି ଫାଷ୍ଟ ଦିନ ସେମିତି ଚିକେନ ଫିକେନ ଆଣିଥିଲେ ମଟନ ହଁ ହଁ ଆମ ଘରେ କରିଥିଲେ ସେମିତି ଦେଇଥିଲେ ତାଙ୍କର ଛୁଆ ଖାଇ ଦେଇଥିଲେ। ଯାଇଥିଲେ ଝିଅ ଆ ମୋ ଭଉଣୀ ଘରକୁ ସବୁ ଯାଇଥିଲେ ଛୁଆ ତା ବାପା ଯାଇଥିଲେ ତାଙ୍କର ଖାଇକି ଆସିଲେ ମଟନ ଫଟନ କରିଥିଲେ।
ହୁଁ।
ଛି ଆଉ ପିଠା ପିଠି ତ ସେଇ ସାଧା ପିଠା ଚକୁଳି ଆଉ। ହେବନି ହେଲାନି କିଛି ଆଉ।
ହୁଁ।
ହୁଁ।
ଧନ ଚାର୍ଜ ବସେଇଚୁନା ଫୋନ ଟା? ହୁଁ ହୁଁ। ଫୋନ ଲାଇନ୍ ନଥିଲା ତ ଟିକେ ଘଣ୍ଟା ଦି ଘଣ୍ଟା ହେଲା। ତା ବାପା ଫୋନ ସକାଳୁ ନେଇଯାଇଥିଲେ ଚାର୍ଜ ନଥିଲା ଫୋନରେ ଚା ଚାର୍ଜ ବସି
ଦଶ
ହେ-ଅ-ଅ
ମାନେ ବର୍ଷା ହଉଚି କି?
ବର୍ଷାଟା-ଆ-ଆ-ଆ ହେଇଥିଲା ଦିନରେ ପ୍ରବଳ। ଚାରିଟା ବେଳେ ଟିକେ ଛାଡି ଯାଇଥିଲା ଏବେ କଣ ଟିକେ ଫିରି ଫିରିକା ପକଉଥିଲା ସ ଏଇ ଆଠଟା-ଆ-ଆ-ଆ ଭିତରେ। ଆଉ କାହିଁ ଏବେ ହେଇନି କିନ୍ତୁ-ଉ-ଉ-ଉ ଲାଗୁଛଚି ରାତି କିି ବର୍ଷା ହବ। ଆକାଶ ତ ପୁରା ଢା ଢାଙ୍କି ଦେଇଛି ଆଉ। ଢାଙ୍କି ପକେଇଛି ବର୍ଷା ହବ। ଆ-ଆ-ଆ ଚା ତିନି ଚାରି ଦିନି ହେଲାଣି ବର୍ଷା ହଉଛି।
ନା ବର୍ଷା ସିଜନ ଟା ବର୍ଷା ହବ ଆଉ। ତାପରେ କଣ ଗୁଳୁଗୁଳି ଜୋରେ ହଉ କଣ ଅଣଶରରେ ଅଛନ୍ତି ବୋଲି ଠାକୁର ଗୁଳଗୁଳି ହେଉଛି ଜୋରେ।
ହଁ ଅଣସରରେ ଅଛନ୍ତି ତ
ହୁଁ।
ଏବେ ସିଜିନି ଚେଞ୍ଜ ହଉଚି ଛୁଆଙ୍କୁ ବଡ ଲୋକଙ୍କୁ ବି ସମସ୍ତଙ୍କୁ ଯେ ଫେବର ଜରଟା ବି ସୁଧା ହଉଛି ସମସ୍ତିଙ୍କି। ଏବେ ମୋ ପୁଅକୁ ଏବେ ଜର ହେଇଥିଲା ଜଷ୍ଟ ଛାଡିଛି। ତା ବାପା ଜ୍ଵର ଜ୍ଵର କଣ କହୁଛନ୍ତି ଥଣ୍ଡା ଥଣ୍ଡା। ମତେ ରାତିରେ କାଲି ଥଣ୍ଡା ହେଇଗଲା ବେଶୀ ତନ୍ତା ବର୍ଷାରେ ଟିକେ ଦିନରେ ତିନ୍ତି କି କାମ କରିଦେନୀ ଆଜି ସକାଳୁ ଜ୍ୱର ଆଉ ଥଣ୍ଡା ହଉଚି। ସେମିତି ଦିଟା ତିନିଟା ଟାବଲେଟ ଖାଉନି ଟିକେ କମିଲା।
ହୁଁ,
ହୁଁ,
ହଣ ଘରେ ରଥଯାତ୍ରା,
ହଁ ଆଜି, ରଥଯାତ୍ରା ମେଳା ତମ ଆଡେ?
ନା ମ ଏଠି ରଥାଯାତ୍ରା ଉମ-ମ୍-ମ୍
ଗାଁ, ଅ ଗାଁ ରେ ବି କରନ୍ତିନି।
ନା,
ଆମ ଗାଁ ରେ ମୋ ଶାଶୁଘର ଗାଁ ରେ ସେମିତି କରନ୍ତି ଛୋଟ ରଥ ଛୋଟ ଛୁଆ ମାନେ କରିକି କୀର୍ତ୍ତନ ଫୀର୍ତ୍ତନ କରିକି ଟିକେ ବୁଲେଇକି ନିଅନ୍ତି ହଁ। ଗାଁ ଦଶ ଉ-ଉ-ଉ ଦଶ କିଲୋମିଟର ବି ନୁହଁ ପାଞ୍ଚ ସାତ କିଲୋମିଟର ହବ ହଁ ବ ବଡ଼ ଜଗନ୍ନାଥ ମନ୍ଦିର ଅଛି ସେଠି ରଥ ଟଣା ଯାଏ ପ୍ରତ୍ୟେକ ବର୍ଷ। ବଡ଼ା ଆକାରରେ ହୁଏ।
ହୁଁ,
ଫୋକାନ, ଦୋକାନ ଫୋକାନ ସବୁ ଗୁଡ଼େ ବସେ। ହୁଁ, ସବୁ ଦୋକାନ ସବୁ ଆସନ୍ତି। ମେଳା ଭଳିଆ ଟିକେ ବସେ ସବୁ ଯାଆନ୍ତି ଛୁଆ ସବୁ ଯାଆନ୍ତି ଦେଖିକି ଆସନ୍ତି। ରଥ ଟାଣନ୍ତି, ହଁ।
ସରିଲା ରଥଯାତ୍ରା କେତେ ଦିନ ଆଉ ଅଳ୍ପ ଦିନ ରଥଯାତ୍ରା ବାହୁଡ଼ା ପଡିୁଛି ଶ୍ରାବଣ ମାସ।
ହଁ ହଁ। ସେଇ ବା। ଖାଇନ ନା?
ନା ଆମେ ଖାଇ ସାଇଲୁଣୁ।
ଖାଇ ସାଲଣି?
ହଁ। ଏଇ ଯୋଉ ଖାଇସାରିଲୁଣି ସେ ତାପରେ ଖାଇକି ଉପରେ ଆସି କଲ ଟା କର ଓ ହୋ।
ହଁ।
ଆମର ଜଲଦି ଖିଆ ଆମର ଲେଟ ଖିଆ ନୁହଁ।
ହୁଁ ସେ ଅତି କମ ସେ କମ ମିନିମମ ଦଶ ଭିତରେ ଖାଇବା ଦରକାର। ।
ହୁଁ ହୁଁ।
ନଅଟା ରୁ ଦଶଟା ଭିତରେ ଖାଇକି ସାରିବା ଆଉ ବେଶୀ ରାତି ହେଲେ ହେଲେ ଭଲ ଲାଗିବନି ଆଉ ଖାଇବା ପାଇଁ।
ନା।
ଏତେ ଶୀଘ୍ର ଖାଇବାକୁ ଭଲ ଲାଗିବନି କି ଏତେ ଲେଟ୍ ହେଲା ଆଉ ଇଛା ହଉନି ଖାଇବା ପାଇଁ। ଏତେ ରାତି ହେଲାଣି ଆଉ କଣ ଖାଇବି ଏୟା ଆଉ।
ହୁଁ।
ହଁ। ଆର ଗାଁ ର ମାମୁଁ ମୋର ଜନ୍ମଦିନ ଥିଲା ଆମେ ତୀ ବାହାରେ ଥିଲା ଆମ ଛୁଆ ତା ବୋପା ହେରିକା ସେ ଦିଇ ତିନି ଦିନ ତଳେ ଯାଇଥିଲେ ତାର ଖାଇ ଖୁଆକି ଆସିଥିଲେ କଣ? ସେଆ ତ ତାଲେ କୋଉଠି ଗୋଟେ ଭୋଜି ହେଲା ମାନେ ତାଙ୍କ ମନ ଖୁସି ହଉଛି ଭାବୁଛନ୍ତି। ଗୁପଚୁପ, ଆଇସ୍କ୍ରିମ ଏ ସବୁ ମିଳିଯାଉଛି ଏବେ ବାହାଘର ମାନଙ୍କରେ। ଆଉ ତାଙ୍କ ମନ ସବ ଖୁସି। ଖାଲି ବୁଝିଛି ମୁଁ ଖାଇବାର ନାଁ ନାହିଁ ଖାଲି ଆଇସ୍କ୍ରିମ ଗୁପଚୁପ। ଏତେ ସେଇଥିପାଇଁ ଖାଲି ଧାଉଁଛନ୍ତି।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
ହୁଁ।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
ସେୟା ପା। ଏ ଚତୁର୍ମାଂସ ଆସିଲା ଏବେ ଟିକେ ଫ୍ୟାନ ଟା ଟିକେ ଜୋହରେ ଚାଲିବ। ଖରା ଦିନରେ ତ ଏ ସିି କୁଲର ସବୁ ଲଗେଇ ଦେଇଥିବେ ଯେ ଫ୍ୟାନ ଜମା ଚାଲିବନି ଧକେଇବ। ଆଉ ଏବେ ଟିକେ ଯୋଉ ଜୋରେ ଚାଲୁଛି।
ନା ସେ ଆମ କତୁରୁ ଆଶା କରିବେନି।
ହେ ହେ ହଁ।
ତାର ଜୀବନ ନାହିଁ କାଠି ଗେଂଜିଲା ଭଳିଆ ଫ୍ୟାନ ସେଟା।
ହଁ।
। ସରିଲା ବର୍ଷା ଦିନ ପଳେଇଲା ବର୍ଷା ଦିନ ପରେ ପରେ ପୁଣି ଶୀତ। ଜିଲ୍ଲା କଣ ଆସ୍ତେ ଆସ୍ତେ ଆସ୍ତେ ଚେଞ୍ଜ ହଉଛି।